ହ୍ୟାଲୋ।
ହଁ ଶୁଭ ସକାଳ ଭାଇ।
ଶୁଭ ସକାଳ ଭାଇ ନମସ୍କାର।
ଭାଇ ନମସ୍କାର।
ଭଲ ଅଛନ୍ତି।
ହଁ ଭଲ ହଁ ଭାଇ ଭଲ ଆପଣ କିଛି ନାଇଁ ଏ ଜଳଖିଆ ଟିକେ ଖାଇଲି। ଜଳଖିଆ ଟିକେ ଖାଇଲି ତ ଆଉ ଟିକେ ବାହାରକୁ ଟିକେ ଆସିଲି।
ହଁ
ଏ ବର୍ଷା ବର୍ଷା ପ୍ରାୟ ଗୋଟେ ଦୁଇ ତିନି ଦିନ ହବ ବର୍ଷାରେ ଆଉ କିଛି ତ କରି ହଉନଥିଲା ତ ଆଜି। ମାନେ ବର୍ଷା ବର୍ଷା କିଛି ହଉନି।
ଆଜ୍ଞା।
ତ ଟିକେ ବୁଲାବୁଲି କରିବା ପାଇଁ ଟିକେ ବାହାରିଲି ବାହାରକୁ ଆଉ। ଆପଣ କଣ ଖାଇଲେଣି ନା ନାଇଁ।
ଆ ଆଜିର ବର୍ଷା ଆପ୍ ପାଗ ଟିକେ ଠିକ୍ ଅଛିନା।
ହଁ ଆଜି ବର୍ଷା ବର୍ଷା ତ ହଉନାଇଁ। ପାଗଟା ଭଲ ଅଛେ ଆଉ। ହ୍ୟାଲୋ। ହ୍ୟାଲୋ।
ହଁ ସାର୍ ମୁଁ ବି ଖାଇଲିଣି।
ହଁ ହଁ।
ମୁଁ ତ ସାର୍ ଚାହାକୁ ରୁଟି ଖାଇଥିଲି। ଆଉ ଆଜି ତ ବର୍ଷାର ପାଗ ହି ଠିକ୍ ଅଛି ମୁଁ ଟିକେ ବାହାରି ଆସିଲି। ବାରେ ବୁଲାବୁଲି କରିବାକୁ। ମୋର ସାର୍ ନୁ ସୁଭା ଯାଉନି କି ନାଇଁ।
ହଁ ସାର୍ ଶୁଭୁଚି ସାର୍।
ନଈ ବଡ଼ିର ଦୃଶ୍ୟ ଆପଣ ଦେଖିବାକୁ ଗଲେଣି କି ନାହିଁ ସାର୍।
ହଁ ଯାଇଥିଲି ଯାଇଥିଲି। ହଁ ହେଲେ ମଧ୍ୟ ଏତେ ଆଉ ହେଇନି ଆଉ। ମାନେ ପାଣିରେ ଟିକେ କମ୍ କମ୍ ଆସଛି ଆଉ। ମାନେ ତମ ଅଞ୍ଚଳରେ ମାନେ କେମିତି? ହ୍ୟାଲୋ। ହ୍ୟାଲୋ।
ଆମର ଏପଟେ ଜାଣି